ଆ ଆଜ୍ଞା। ନମସ୍କାର ଆଜ୍ଞା। ଜୟ ଜଗନ୍ନାଥ।
ଆଉ ଜୟ ଜଗନ୍ନାଥ।
ଆଉ ଆପଣଙ୍କର ପାଗ କେତେ କେଉଁ ଭଳିଆ ବର୍ଷା ପକାଉଛି ନା ଛାଡିଗଲାଣି?
ପ୍ରବଳ ବର୍ଷା।
ହାଁ ବର୍ଷା ଋତୁ ତ ଜାଣିଥିବେ ପ୍ରାକୃତିକର ସବୁଠାରୁ ସୁନ୍ଦର ଆଶୀର୍ବାଦ। ପୂର୍ଣ୍ଣ ସମୟ ଗ୍ରୀଷ୍ମ ଋତୁ ର ପ ପ୍ରଚଣ୍ଡ ରୁଦ୍ର ତାପରେ ଯେତେବେଳେ ଧରିତ୍ରୀ, ହା ତାତ୍ପର ହୋଇ ଉଠେ ସେତେବେଳେ ଆକାଶରେ କଳାହାଣ୍ଡିଆ ମେଘ ସହ ମନରେ ଆଶା ଆନନ୍ଦ ଭରି ଦିଏ।
ହଁ
ଓହୋ,
ସାଧାରଣତଃ ଆଷାଢ଼ ଆଉ ଶ୍ରାବଣ ମାସରେ ବର୍ଷା ଋତୁ ଦେଖିବାକୁ ମିଳେ। କିନ୍ତୁ ଯେହେତୁ ଏବେ ଯେନ ଜଳବାୟୁ ରେ ପରିବର୍ତ୍ତନ ଘଟୁଛି ବର୍ଷା କେତେବେଳେ ହଉଛି କେତେବେଳେ ହଉନାହିଁ।
ହଁ।
ଏଇ ସବୁ ତୋ ହଉଛି ଆଉ।
ଆଉ।
ହଁ ହୁଁ।
ହାଲୋ।
ଆଜ୍ଞା ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ବସିଥିଲି।
କଉଠି?
ଏଇ ରୁମରେ ବସିଥିଲି।
ଆଚ୍ଛା ଆଚ୍ଛା, ଖାଇସାରିଲେଣି?
ହଁ ଏବେ ଖାଇଲି ମଟନ କୁ ଭାତ।
ଆଚ୍ଛା ଆଚ୍ଛା, ସକାଳୁ ସକାଳୁ ତାହେଲେ ଆପଣ ମଟନ କରିସାରିଲେଣି।
ହଁ, ଏଇ ଆମ ଘର ପାଖରେ ଗାଲୁ ବୋଲି ଜଣେ ମଟନ କାଟୁଛି।
ଓହୋ, ଗାଲୁ ନାମକ ବ୍ୟକ୍ତି ଜଣଙ୍କ ମଟନକା ଦୋକାନ ତାଙ୍କର ଅଛି ବୋଧେ।
ହଁ, ତାଙ୍କର ବଡ ମଟନ ଦୋକାନ ଅଛି ମିନିମମ୍ ଦି କ୍ୱିଣ୍ଟଲ ବିକ୍ରି ହଉଛି ତାଙ୍କର।
ଅର ତାହେଲେ ଆମର ବି ଦରକାର ହେଲେ ଆମେ ତାଙ୍କୁ ଜଣେଇବୁ।
ତାଙ୍କର ସେଟା ଫ୍ୟାମିଲି ବିଜନେସ, ଫାଷ୍ଟ ତା ବାପା ନା ଶରତ ସେ କରିଥିଲେ।
ତାଙ୍କ ବାପା ବି କାଟନ୍ତି?
ହଁ।
ତାଙ୍କ ବାପା କାଟୁଛନ୍ତି, ଆଚ୍ଛା ଆଚ୍ଛା।
ଆଉ ଆପଣ ବାହା ହେଇଛନ୍ତି?
ହଁ ବାହା ମୁଁ ବାହା ହେଇସାରିଲିଣି।
ଓ ହୋ, ଆପଣ ସ୍ତ୍ରୀ?
ହଁ ଆଉ ଦି ଟା ଛୁଆ ହେଲାଣି।
ଦି ଟା, ଓହୋ ପୁଅ ନା ଝିଅ?
ଦିଟା ପୁଅ ଜଣେ ଝିଅ ଜଣେ।
ଓହୋ ସେ ପୁଅଟା ଏଇଠି ପାଟି ସୁବୁଛି ବୋଧେ?
ହଁ ଏଇଟା ଦୁଷ୍ଟହଉଛି ଟିକେ ଏଇଠି ବସିଛି। ଏ ପୁଅ ଏତେ ଏଟା ଦୁଷ୍ଟ ଛୁଆଟା ଏଠି କଥା ହେଇପାରିବନି।
ଓହୋ, ଆଉ ଖାଇଲେଣି?
ହଁ ଏବେ ତ ଗରମ ଚା ସହିତ ଟିକେ ପକୁଡି, ବର୍ଷା ଦିନେ ଘରେ ବସି ଗରମ ଚାହା ସହିତ ଗରମା ଗରମ ପକୁଡି ଖାଇବାର ମଜା ନିଆରା ଟିକେ।
ଆମର ଏଇନା ହଠାତ୍ କିନା କୁଆଡୁ ଖରା ଆଇଲା କେଜାଣି।
ଆଚ୍ଛା ଆଚ୍ଛା, ଆପଣଙ୍କର ବୋଧେ ମାନେ ଜଳବାୟୁ ଟିକେ ପରିବର୍ତ୍ତନ ଘଟିଲା।
ହଁ।
ଆଚ୍ଛା ଆଚ୍ଛା, ରାସାୟନିକ ପ୍ରତିକ୍ରିୟା ଘଟିଲା।
ହ।
ଆଚ୍ଛା ଆଚ୍ଛା ଆଚ୍ଛା।
ଆକ୍ଚୁଆଲି ମୋର ଟିକେ ଲଣ୍ଡନ ଯିବାର ଅଛି ତ କାଲି।
ଓହୋ ଆଚ୍ଛା ଆଚ୍ଛ୍।
ଏ ବିଜନେସ୍ କାମରେ ଅଛି। ଗୋଟେ ମିଟିଂ ଅଛି ମୋର। ସେଥିପାଇଁ ମେଘ ଟା ଛାଡନେ ଟିକେ ଭଲ।
ଏବେ ତ ଜୋରେ ବର୍ଷା। ଆପଣ ଘରେ ବସି ଆରାମ କରୁଥିବେ।
ହଁ।
ଠୁ ଆଉ ସୁନ୍ଦର ଅନୁଭୂତି କଣ ହୋଇପାରିବ।
ହଁ ଏଇ ଫୁଣି ବର୍ଷା ହେଲା।
କେଇଦିନି ବର୍ଷା ହବ।
ହାଲୋ।
ଆଉ ପାମ୍ପଡ ଖାଆନ୍ତି ଆପଣ ପାମ୍ପଡ଼? ଜାଣିଚନ୍ତି ପାମ୍ପଡ଼? ଆଚ୍ଛା ଆଚ୍ଛା ପାମ୍ପଡ କି କିପରି ବନାଯାଏ ଜାଣିଚନ୍ତି?
ପାମ୍ପଡ ଆମ ଘରେ ଆବେଲେବଲ୍।
ଓହ ଆଚ୍ଛା ଆଚ୍ଛା ଆପଣ ବନାନ୍ତି ବୋଧେ।
ନାରା ଆମର ସବୁବେଳେ ପାମ୍ପଡ଼ ଖାଆନ୍ତିନା ଭାତ ସହିତ।
ଉଁ ଆଚ୍ଛା ଆଚ୍ଛା କୋଉଠୁ ଆଣନ୍ତି ଯାଇଁ ପାମ୍ପଡ?
ପାମ୍ପଡ ଆମର ଏଇଠି ମାର୍କେଟ୍ ଅଛି। ଆଉ ଆପଣ କଣ ଆଜି ରୋଷେଇ? କ
ଆମର ଏଇ ଟିକେ ଚିକେନ ପକୋଡା କରିବା ପାଇଁ ଆମର ଏଠେଇଁ ଏଁ ପଡୋଶୀ ଲୋକ ମାନେ ସେମାନେ ଆମ ଘର ପାଖର ଲୋକ ସବୁ ଆସିକି କହୁଥିଲେ ମିଶିକି ଚାଲ ଟିକେ ପକୋଡା କରିବା।
ଭୋଜି।
ଆଁ।
ଓହୋ ଆପଣଙ୍କ ଜାଗା ଟା କୁଆଡେ?
ଆମର ସୋନପୁରୁ।
ସୋନପୁର, ସୋନପୁରରେ ଫେମସ୍ ଜାଗା କଣ?
ସୋନପୁରରେ କହିବାକୁ ଗଲେ ଆମର ମୋର ସୋନପୁରକୁ ଦୁ ତିଏ ବାରଣାସୀ ବା ଗୁପ୍ତକାଶୀ ବୋଲି କୁହାଯାଏ।
ହଁ ହଁ ମୁଁ ହଁ ହଁ ହଁ ହଁ ମୁଁ ଯାଇଥିଲି ମୁଁ ଯାଇଥିଲି ଏଇ ଦଶ ଦିନ ତଳେ।
ଆଚ୍ଛା ସେଠି ଆମର ତେଲ ନଦୀର ସଙ୍ଗମ ସ୍ଥଳ ବୋଲି କୁହନ୍ତି ତାକୁ ମହାନଦୀ।
ହଁ ହଁ ହଁ।
ଭୟଙ୍କର ସୁନ୍ଦର ମଧ୍ୟ ହୋଇଥାଏ ସେ।
ହଁ।
ଆଉ ଏଠି ଆମର ମୋ ସୋନପୁରୁ ଶାଢୀ ମିଳେ।
ହଁ ହଁ।
ଯାହା ବିଶ୍ଵରେ ପ୍ରସିଦ୍ଧ।
ହଁ।
ଯଦି ଆପଣଙ୍କର କେବେ ଦରକାର ହୁଏ ତାହେଲେ ମତେ କହିବେ ମୁଁ ବୁଣିକି ଦେବି ଆପଣଙ୍କୁ। ଆମର ଗୋଟେ ଶାଢୀ ଫ୍ୟାକ୍ଟ୍ରି ଏଠି ଅଛି। ପୋଷାକ ପତ୍ର ପୋଷାକ ପତ୍ର ସବୁ ବନାଯାଏ।
ଆମର ଆମର ମୟୂରଭଞ୍ଜ୍।
ଆଚ୍ଛା ଆପଣ ମୟୁରଭଞ୍ଜ। ହଁ ହଁ ନିଅନ୍ତି।
ଗାଈ ଚରେଇ।
ଆପଣଙ୍କର ଯଦି ଶାଢୀ ଦରକାର ହୁଏ ସୁଲିଆ ନାମକ ବ୍ୟକ୍ତି ଜଣେ ଅଛି ସିଏ ନେଇକି ଆପଣଙ୍କୁ ଯୋଗେଇ ଦବ।
ଅ ହଁ। ଆମର ଟେଙ୍ଗେଇ ପୋଷି ଆସିଥିବେ ଆପଣ ଟେଙ୍ଗେଇ ପୋଷି।
ନା ନା ଆମର ସେପଟେ ଆମର ଯାଇନୁ ସେଭଳିଆ ନାମକ ଜାଗା ଆମର ଏପଟେ ନାଇ।
ଆମର ଏଇଠି ଫେମସ୍ ଜାଗା ଟା।
ଆଚ୍ଛା ସେଇଠି କଣ ହୁଏ?
ସେଇଠି କଣ ସେଇଟା ଗୋଟେ ପଶିଟି ଆମର।
ପଶିିମ ଟା ମାନେ ପଶି ମାନେ?
ଆମର ଏଇଠି ଗୋଟେ ମାନେ ବହୁତ ଗଛ ସେଇଠି ଥାଏ ଦିଟା। ଗୋଟେ ଅଛି ଟେଇଟେଇ ପଶି ଗୋଟେ ଘସା ପଦା।
ସମସ୍ତେ ତାହେଲେ ପଶିକି ବାହାରନ୍ତି ବୋଧେ।
ହଁ ନା ନା ହେଇଟା ଗୋଟେ ମାନେ ଜଙ୍ଗଲ ଟାଇମରେ ଗୋଟେ ପିକ୍
ହଁ ସେଇମାନେ ପଶିକି ମାନେ ପଶି ବୁଲିକି ପଶିକି ବୁଲିକି ଆସନ୍ତି ଆଉ। ଆଛା ଆଛା ଆଉ ଆପଣଙ୍କର ସେଠି କଣ ମିଳେ?
ସେଇଠି ଆମ୍ବ ମିଳେ। ଆଉ ଏଇ ଯୋଉ ଇଏ କଣ କହିଲେ?
କଣ କହିଲେ?
ଏ ଯୋଉ ଲିଚୁ ଲିଚୁ
ଲିଚୁ ଗୋଳି ହଁ ହଁ।
ହଁ ସେଇ ଲିଚୁ ମିଳେ। ଆଉ ସପୁରୀ ଓହୋ କାଜୁ କାଜୁ ଏବେ ଫଳିଛି। ହୁଁ ଆଉ
କଣ ଗୋଟେ ମେଳା ସେଠି କଣ ଭଲ ହୁଏ?
ଆମର ଅ ଆମର ଏଇଠି ରଜ ଟା ଭଲ ହୁଏ।
ଆଛା ଆଛା।
ମୋର ଦିରେ ଡିଜେ ଅଛି ମୁଁ ଡିଜେ ନେଇଇଯାଏ ଆଉ ଅ ମୁଁ ତ କହିଲେ ମିନିମମ ରଜରେ ଦି ତିନି ଲକ୍ଷ ମୋ ହାତରେ ଖର୍ଚ୍ଚ କରେ।
ଆଚ୍ଛା ସେମିତି ହେଲେ ନାମି ଦାମୀ ବିଜେ ହେଇ ଥିବେ ଆପଣଙ୍କର।
ହଁ। ଆମେ କଣ ଏମିତି କରୁ କି ଆମେ ଏଇ ଏରିଆରେ ସବୁଠୁ ବଡ ରଜ ପାଳନ କରୁ ଆମେ।
ଆ କର ନା ହଁ ମାନେ ବହୁତ ବଡ ଏରିଆ ରେ ଦୋଳି କରାଯାଏ। ସେଇଠି ସବୁ ପ୍ରକାର ଦୋକାନ ପକାଯାଏ ଦୋକାନ ପେମେଣ୍ଟ ମୁଁ କରେ।
ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କର ତ ତାହେଲେ ସେଠି ହଜାରରୁ ଦିଇ ହଜାର ଲୋକ ଏକତ୍ରିତ ହଉଥିବେ।
ଦି ନା ଅଧିକ ପାଞ୍ଚ ଛଅ ହଜାର ଲୋକ ହୁଅନ୍ତି ବହୁତ ବଡ ଜାଗା।
ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କର ଜିଲ୍ଲା ସାରା ଲୋକ ସବୁ ଆପଣଙ୍କ ଜାଗାରେ ହିଁ ଆସି ଟିକେ ଏକତ୍ରିତ ହୁଅନ୍ତି ଜିଲ୍ଲା ବାହାରୁ ବି ଲୋକ ଆସୁଥିବେ? ହ୍ୟାଲୋ।
ହଁ।
ତାହେଲେ ଜିଲ୍ଲା ବାହାରୁ ବି ତ ଲୋକ ଆସୁଥିବେ ଆପଣଙ୍କର?
ହଁ। ବହୁତ ପ୍ରଶଂସା କରନ୍ତି ଲୋକ ମ ଖାସ କରି ମତେ। କି କ
ଆଚ୍ଛା ଆଚ୍ଛା ଆପଣଙ୍କୁ ତାହେଲେ
ଏପଟେ ମାଦୁ ଦେବେ ଏମ୍ ବି ଡିଜେ ଆଉ ଯୁ ଶ୍ରୀ ଜଗନ୍ନାଥ ଡିଜେ ଏସ୍ ସବୁ ମୋର।
ଆଛା ଆଛା ଗାଲୁ ନାମକ ବ୍ୟକ୍ତି ଜଣଙ୍କ ଗାଲୁ ନାମକ ବ୍ୟକ୍ତି ଜଣଙ୍କର ଆଜି କେତେ ମଟନ ବିକ୍ରି ହେଲା?
ଗାଲୁ ତାଙ୍କର ଆଜି ଦି କୁଇଣ୍ଟାଲ ତାଙ୍କର ଆଜି ଦି କୁଇଣ୍ଟାଲ ମଟନ ବିକ୍ରି ହେଇଛି।
ଓହୋ ଆଚଛା ଆଚ୍ଛା ଆଉ ଆପଣ ଗପ
ହଁ ଶୁଣାନ୍ତୁ।
ଶୁଣେମୀ ଗଟେ ଗପ।
ହଁ ଶୁଣାନ୍ତୁ।
ଚତୁର ଶିଆଳ ଆଉ ଭୋଳା କୁକୁଡା ଗପ ଶୁଣିଛନ୍ତି?
ହଲୋ ଆଜ୍ଞା ଚତୁର ଶିଆଳ ଆଉ ଭୋଳା କୁକୁଡ଼ା ବିଷୟରେ ଜାଣି
ନାଁ ମୁଁ ଜାଣିନି।
ଆଚ୍ଛା ଆଚ୍ଛା ତାହେଲେ ଶୁଣନ୍ତୁ ମୁଁ ଟିକେ କହିଦଉଛି।
ହଁ।
ଶିଆଳଟି ଶିଆଳଟି କୁକୁଡାକୁ ଦେଖି ଖାଇବା ପାଇଁ ଯୋଜନା କରିଥିଲା।
ହଁ।
ତାପରେ ସିଏ କୁକୁଡା ପାଖକୁ ଯାଇ କହିଲା ଆରେ ଭାଇ ଶୁଣିଲୁଣି ଆଜି ଜଙ୍ଗଲରେ ସମସ୍ତେ ମିଳିମିଶି ଭୋଜି କରିବା।
ହଁ।
ତୁମେ ନଗଲେ କେମିତି ହବ କୁକୁଡ଼ାଟି ଶିଆଳକୁ କହିଲା।
ଶିଆଳ ଲଟାକୁ ଶିଆଳ ବହୁତ ଚତୁର ସେ କେବେ ତାକୁ ଡାକି ପାରୁନି ଭୋଜିକୁ।
ହଁ।
ଶିଆଳ ଭାବିଲା ଗୋଟେ କୁକୁଡା ବଦଳରେ ହୁଁ ଯଦି ସେରା ଭାବିଲା ଗୋଟେ କୁକୁଡା ବଦଳରେ ଯଦି ଅନେକ କୁକୁଡା ମିଳିବ ତେବେସ-ଖୁସିର କଥା। ଯେହେତୁ କୁକୁଡ଼ା ତାକୁ କହିଲା ମୁଁ ଏକା ଯିବିନି ମୋର ଆଉ ସାଙ୍ଗମାନଙ୍କୁ ଡାକିକି ନେବି
ତାହେଲେ ଶିଆଳ ଭାରି ଚାଲାକ୍। ଓହୋ।
ତାହାଲେ କୁକୁଡାକୁ ଗାମରେ କୁକୁଡା ମିଳେ ଏଇଟା ଖୁସି ଖୁସି ଭାବିକି ସାଙ୍ଗେ ସାଙ୍ଗେ ଡେଇଁଲା।
ହଁ।
ଡେଇଁବାକୁ ଲାଗିଲା। ତାପରେ କୁକୁଡ଼ା ଟି ସାଙ୍ଗେ ସାଙ୍ଗେ ଗଛ ଉପରକୁ ଉଡିଗଲା ଏବଂ ତା ପ୍ରାଣ ବଞ୍ଚାଇଲା।
ହଁ।
ଶିଆଳ ତାପରେ ଭାବିଲା କୁକୁଡ଼ା ଟା ଉଡିଗଲା‌ କୋକେଇ ଉପରକୁ।
ହଁ।
ନିର୍ବୁଧିଆ ଶିଆଳ ଟା। ତାପରେ ସିଏ ତାରେ ଯୋଉ ସେ ଜାଣିବାକୁ ପାଇଲା ଯେ ବିପଦ ସମୟରେ ବୁ ଧୈର୍ଯ୍ୟ ଆଉ ବୁଦ୍ଧି ବ୍ୟବହାର କଲେ ବିପଦରୁ ମୁକ୍ତି ମିଳିଥାଏ। ଯେହେତୁ କୁକୁଡ଼ା କି ଉପୁରୁ ପଡ଼ିଲା ସେ ଆଉ ତାକୁ ଖାଇ ପାରିଲାନି। ତାହେଲେ ଏଥିରେ ଚତୁର କିଏ? କୁକୁଡ଼ା ନା ଶି- ଭଳା କୁକୁଡ଼ା ନା ଚତୁର ଶିଆଳ?
ଭ -ଧଳା କୁକୁଡା।
ଭୋଳା କୁକୁଡ଼ା। ଆପଣଙ୍କୁ ଗୋପଟି କିପରି ଲାଗିଲା?
ମତେ ଭଲ ଲାଗିଲା।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କର ଆଜି ବର୍ଷାପାଗରେ- କଣ କରିବାର ଯୋଜନା ଅଛିନା-
କଣ କହିଲେ?
ମାନେ ଖାଇବା ପାଇଁ ଆଜି ଆପଣଙ୍କ କଣ ଯୋଜନା କରୁଛନ୍ତି?
ମର ଆଜି ମଟନ ରୋଷେଇ ଚାଲିଚି ସେଇ ଗାଲୁ- ସ ସେଇ ଗାଲୁ ଦୋକାନରୁ ଆଣିଥିଲୁ ଆଉ ମା ଗଛ ପାଇଁ ଯାଇଚନ୍ତି ମିଳୁନେଇ।
ଆଚ୍ଛା ଯେହେତୁ ବର୍ଷା ପାଗ ହଉତ ମାଛ ସବୁ ତ ଭାସି ଟିକେ ପଳେଇଥିବେ ଗଡ଼ିଆରୁ ଡେଇଁ ପଳେଇଥିବେ ଆଉ।
ନା ମ। ନା ଆମର ଆଉ ଟିକେ ହେଇ ମାଛ ଥାଆନ୍ତା ସେ ଗାଲୁ ଯିଏ ସେ ଗାଲୁ ଯିଏ ସେ ଟିକେ ତାର ଦୋଷ ଅଛି।
ଆଚ୍ଛା ଆଚ୍ଛା।
ଗୋଟେ ଝିଅ ଛୁଆ ଆଇଲା ତାକୁ ଦେଇଦେଲା।
ଓହୋ ଆଚ୍ଛା। ହଉ ଆଜ୍ଞା ଧନ୍ୟବାଦ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା। ହଁ ଆପଣ କେବେ ଆସିବେ ଆଉ ଆଜ୍ଞା ଆଜ୍ଞା।
ଧନ୍ୟବାଦ୍। ହଁ ତ ସେ